ହୁଁ ହାଲୋ।
ହଁ ହାଲୋ ସୁପ୍ରଭାତ ଜୟ ଜଗନ୍ନାଥ ଜୟ ଜଗନ ବର୍ଷା ଲାଗି ନେଟୱାର୍କ ସବୁ ହିଁ ଜମା ହୋଉନି ଆଜି।
ଆଜି କାଲି ତ ହୋଉନଥିଲା।
ହଁ କାଲି କି ବର୍ଷା ଥିଲା ଆଉ। ଏବେ ତ କେତେ ଟ୍ରାଏ କରି କରି ହୋଉନ ଆଉ।
ଆଜ୍ଞା।
ଆଂ ହୋଉ ଆଉ କଣ କରୁଚ ଏବେ ତ ଆମର ସବୁ ଚାଲ୍ ସ ସବୁ ରୋଷେଇ ଚାଲିଚି ଆଉ। ହଁ ରୋଷେଇ ଭିତରେ କରିବା ଆଉ ବର୍ଷା ହୋଉଚି।
ବର୍ଷା ପା କାଲି ଠୁ ହୋଉଚି।
ଏ ସେ ହୋଉଚି ହଁ। ଆଉ ଆପଣ କଣ ଅଫିସ ଯାଉଚନ୍ତି ନା ହୁଁ।
ଆଜି ବି ସେଇୟା ଆଉ କଣ କରିବା। କୋଉଠୁ କୋଉଥିଲେ?
ମୁଁ ଭୁବନେଶ୍ଵରରୁ କୋଉ ହଁ ଭୁବନେଶ୍ଵରରୁ କଣ
ଅ ହଁ। ଆ ମୁଁ ମୁଁ ମୁଁ ବି ଭୁବନେଶ୍ୱରରୁ କୋହୁଥିଲି ଯେ ଏ ଆଉ
ମୁଁ ଖଣ୍ଡଗିରିରେ ରହୁଚି।
ହୋଉ ହୋଉ। ଆମେ ଇଆଡେ ରୁହଚେ ମଞ୍ଚେଶ୍ୱର।
ମଞ୍ଚେଶ୍ୱର ହଁ ହଁ। ଆଉ ଅଫିସ ବାହାରିଲେନ ନା ପଳେଇଚନ୍ତି ନା କଣ କରଚନ୍ତି ନା ଯବ ସବୁ କଣ?
ଆଜ୍ଞା।
ମୁଁ ଜବ ଫବ କଣ କରୁଚନ୍ତି ନା?
କୋଉ ନମ୍ବରଟାରେ ଲଗୋଉଚି? ଆଉ କଣ ବି ୟାଆଡେ ବେଶୀ କୋଉଚନ୍ତି ମୁଁ ଅରା ରାତିରେ ମୁଁ ଫ୍ରି ହେଲା ବେଳକୁ କୁଆଡେ କଲ୍ କରିପାରୁନି ଆଉ କଣ କରିବି
ହଁ ହଁ
ତାପରେ ଇଆଡେ ଡିଢୋଇ କଲ୍ କରିବା ଟିକେ ଟାଇମ୍ ମିଳିଲେ ଯାହା କରିଦଉଛି। ଏଇଟ୍ ଡବଲ ଥ୍ରୀ ଏଇଟ୍ ଡବଲ ଥ୍ରି ନା କଣ ମୁ ବି
ଏଇ ଆଶୁ ବା
ହୁଁ
ଯାଉଛନ୍ତି ବୋଧେ ଆପଣ?
ନା ନା ମୁଁ ଅଛି ଯେ ଜଣେ କଲ କରିଥିଲେ ଯେ ଏଇତ ନଉନୁ
ଏଇଆ କଣ ଖାଇଥିଲେ ସକାଳୁ?
ଖାଇଥିଲୁ ପଖାଳ ଖାଇଥିଲି ଭଜା ଭାଜି ଦେଇଥିଲି ଟିକେ ଆଉ ଏଇଟ୍ ଡବଲ ଥ୍ରୀ
ବର୍ଷା ପାଗରେ ପଖାଳ ଖାଇଲେ
ହ୍ୟାଲୋ ଆରେ ସାଉଣ୍ଡଟା
ହୁଁ ହ
ହାଲୋ
ହଁ ହାଲୋ କହୁନାହାନ୍ତି
ଆରେ ମୁଁ ଗୋଟେ କ କଥା ହଉଛି କହୁନା
ଏପଟେ ବ୍ୟସ୍ତ ରହୁଛନ୍ତି ଆଉ ସାରିଦିଅ ଟ୍ୟାକ୍ସ ତ ଆମେ ତାପରେ ଉ ହୁଁ ହଁ
ରାମ ରାମ ଭାଇ ତଳୁ ତଳେ ଅଛନ୍ତି ତ ହାଲୋ
ହଁ ହାଲୋ କହୁନାହାନ୍ତି। ହଁ ପଖାଳ ବର୍ଷା ପାଗରେ ପଖାଳ ଖାଇଲେ ହେ ହେ ବର୍ଷା ପାଗରେ ପଖାଳ
ରୋଷେଇ ଆମ ଆମେ ଯୋଉ ସକାଳେ ଯାହା ଖାଇଥିଲୁ ଇଆଡେ ପଳେଇ ଯାଇଥିବେ ଏବେ ଆସିକି ରୁମରେ ପହଞ୍ଚିଲୁ କାହିଁକି ଗଲେ ଏ ବର୍ଷା ପାଗରେ ଆଉ ନୂ କାମ ମୁଁ ଛାଡୁଛି
ସେଇଆ ସେଇଆ ହଁ ହଁ ଏଇ ଆମର ଚାଲିଛି ରୋଷେଇ ଆଉ ହଁ ହଁ ଆମର ବେକାର ସରିଲାଣି। ଏ ଲାଷ୍ଟ ପ୍ରିପାର୍ ଚାଲିଚି ଆଉ ହଁ ହଁ ହଁ ଭାତ ଟିକେ ଶୁଖି ଯାଇ କେ ନାହାନ୍ତି ଖାଲି ଶଶୁର ମୁଁ ଏକା ରହୁଛୁ। ପଳଉଛନ୍ତି ଅଫିସ ସାରିକି ହଁ ଯାହା ଟିକେ ଖାଲି କରିବା କ
ଟାଇମ୍ ମୋତେ ହଉନି ମୁଁ ମୋର ଏପଟରେ ଫ୍ରି ହେଲା ବେଳକୁ ବି ଦେଖିଲା ବେଳକୁ ସେଇ ଟାଇମରେ ମିଳୁନି ଆଉ କଣ କରିବା ଭଲ ଲାଗୁନି
ହୁଁ ସେୟା ତ ଆଉ କଣ ଯେତେବେଳେ ବର୍ଷା ସମୟକୁ ଏତେ ନେଟୱାର୍କ ପ୍ରୋବଲେମ ହଉଛି ଲାଗୁନି ମୁଁତ କେତେ ଜଣଙ୍କୁ ଲଗେଇ ଲଗେଇ ଲଗେଇ ଜମା ହଉନି। ଆଉ କଣ କରିବା
ହୁଁ କାଲି କାଲି ବି ସେଇଆ ହେଇଥିଲା ଆଜି ବି ସେଇଆ।
ଆଛା
ଯାହା ହଉ ଗରମ ହଉଥିଲା ଟିକେ ଇଏ ହେଲା ଆଉ। ନହେଲେ ଗରମ ପ୍ରବଳ ହେଇଥିଲା ନା
ଚ ଲେଇଚ
ଆଜ୍ଞା ଗରମ ଇଏରୁ ଟିକେ ଇଏ ମିଳିଲା ଆଉ।
ଊହୁଁ ଆପଣ ଭଦ୍ରକ ସିଏ ଅ ହ।
ଭଦ୍ରକ ଆ
ସେଇଆ ସେଇଆ ସେଇଆ ବହୁତ ପ୍ରବଳ ଗରମ ହେଉଥିଲା ଏବେ ଟିକେ ଯାହାହେଉ ଭଲ ଲାଗୁଛି ଆଉ ଏ ଝୁପ୍ ଝୁପ୍ ବର୍ଷା ହଉଛି ଆଉ
ହଁ
ଖାଇଥିଲି ସେଇୟା ଜଣାପଲା ଭଏସରୁ ଜାଣିନି ତାହେଲେ ସେଇଆ
ଆଜ୍ଞା।
କିଛି ନନଭେଜ ନନଭେଜ କଣ ଜାଣିଛନ୍ତି ନା ନାଇଁ ଭେଜ ନନଭେଜ କଣ ଆଣିଛନ୍ତି ନା ଖାଲି ଭେଜ ରୋଷେଇ ନା?
ନା ମୁଁ ସବୁ ଜାଣିଛି ଭେଜ୍ ନନଭେଜ୍ ସବୁ ଜାଣିଛି।
ହଁ ହଁ ଆଜି କଣ ଆଣିଛନ୍ତି?
ଆଜି କଣ ଆଣିବେ ନନଭେଜ୍ ଆଜି ଜଣେ ଆଣିକି ଆଉଛନ୍ତି।
ହଁ ହଁ ବର୍ଷା ପାଗତ
ଆଣିବେ କଣ ଏଇ ଚିକେନ ତ ମୁଁ ଖାଏନି ମାଛ ଫାଛ ଯାହା ଆଣିକି କରିବି।
ଅ ହ ଭଲ ଭଲ। ଯାହାହଉ ପୁଅପିଲା ହେଇକି ଚିକେନ ଖାଉନ ବଢିଆ ହେଇଛି।
ମୋର ଏଇ ମଟନ୍ ଟିକେ ଖାଇବି ନହେଲେ ଟିକେ ମାଛ ଇଏ ଯେମିତି ପାଗ ଦେଲାଣି ଘରକୁ ପଳେଇଲେ ଭଲ ହଅନ୍ତା ଭାବୁଛି?
ଓହୋ।
ଛୁଟି ହେଇଯିବ ବୋଧେ।
ସେୟା ଆଉ ଆଉ କାହା ପାଖକୁ ବି ଲାଗୁନି ନା?
ଆଜ୍ଞା।
ଆଉ କାହା ବି ପାଖକୁ ଲାଗୁନି ତମର କେମତି ଲାଗିଲା ଆଉ କାହା ପାଖକୁ ବି ଲାଗୁନି?
ଆଉ କିଏବି? ଫ୍ରୀ ରହୁନାହାନ୍ତି କାହିଁକି କହିଲେ?
ପିଜ୍ଜା ହ କି ପିଜା ଗୋଟେ ଫ୍ରି ଥିଲା ଲାଗେ। ହଉ ତା ପାଖକୁ ବାଲେଶ୍ଵର ସେପଟେ ତ ସେମାନଙ୍କର ତାପରେ ବେଶୀ ବର୍ଷା ହଉଛି ତ ହଉନି ବଧେ ଆଉ
ହଁ ସେପଟେ ଅଧିକ ବର୍ଷା ବା।
ହୁଁ ହୁଁ।
ହୁଁ। ଆଉ ଇଆଡ଼େ ଟିକେ କମ ହେଲେ ସିଆଡ଼େ ଅଧିକ ବର୍ଷା।
ସେଇଆ ସେଇଆ ଏପଟେ କମ୍ ହେଲେ ସେପଟେ ଟିକେ ଅଧିକ ହୁଏ ଆଉ କୋଷ୍ଟାଲ ଏରିଆଟା ଆଉ ରଥପଥକୁ ଆସ ଯିବେ ଦେଖିବା ରଥଯାତ୍ରା ପୁରୀ ଆଉ ନାଇଁ ଯାଉନାହାନ୍ତି?
ଆଜ୍ଞା।
ରଥକୁ ଯିବେ ରଥକୁ ଯିବେ ପୁରୀ ନା ନାଇଁ ଯିବେନି ନା କଣ?
ମୁଁ ଇଏକୁ ଯାଏ ସୁୁନା ବେଶରେ।
ହଁ ହଁ।
ରଥଯାତ୍ରା ଭି ଯାଇ ଯାଇଥିଲି ତ ଦି ବର୍ଷ ତଳେ ଯାଇଥିଲେ, ମୋର ଆଉ ରଥଯାତ୍ରା ଏତେ ଇଏ ନାହିଁ ସେଇ ସୁନାବେଶ ଟା ମୁଁ ।
ସୁନାବେଶ ଭିଡ ହୁଏନା ନା କଣ ହୁଏ କିନ୍ତୁ ସେଇଠି ଆଉ ନା
ସେଇ ଯୋଉ ବ ସୁନା ବେଶରେ ମୋତେ ଭଲ ଲାଗେ ଯିନ୍ତି ଗହଳି
ଆପଣ ଯାଇଛନ୍ତି ।
ନାଇଁ ମୁଁ ତ ଏବେ ଯାଇଥିଲି ସ୍ନାନକୁ, ଦେବସ୍ନାନ ପୂର୍ଣ୍ଣମୀ ଦିନ ଯାଇ କିନ୍ତୁ ସୁନାବେଶ ମୁଁ ଦେଖିନି। ରଥପଥ ସବୁ ଦେଖିଚି। କିନ୍ତୁ ସୁନାବେଶ ଦେଖିନି ଦେଖିଆ। କଣ ଭଗବାନ ଡୋରି ଲାଗିବ ଯିବା। ଆମର ସେଠି ଅଛି ଅନ୍ତି। ବଡ଼ଗଣ୍ଡିରେ ଛକରେ ଭାଣିଜୀ ଘର ଅଛନ୍ତି, କିଛି ଅସୁବିଧା ନୁହଁ।
ହୁଁ।
ପୁଅର ହେତେବେଳ ପରୀକ୍ଷା ଫରୀକ୍ଷା ଏମତି ଥାଏ ତ ହେଥିଲାଗି ଟିକେ ଏପଟ ସେପଟ ହେଇଯାଏ ଆଉ ଯାଇପାରେନି ଆଉ।
ଓହୋ। ଆମେ ଏଇ ସୁନାବେଶ ରେ ଗଲା କି ରଥଯାତ୍ରା
ସାଇଡରେ ରହି ଦେଖିବ ଖାଲି ଆଉ। କିଛି ଯିବା ଭିତରେ ପଶିବା ପଶିି ହବନି ଖାଲି ସାଇଡ ରଥ ଆସିବ ଦେ ଦେଖିବ ଗଲା ପଳେଇ ଆସିବ। ସ ସେଇଟା ହିଁ ଠିକ୍। ଆଉ ଦୌଡି ଫୌଡି ଛୁଆଁ ଟଣା ଏଇ ଜାଗା ପାଇଁ ଯିବାକୁ ଯମା ମନ ବଳିବନି।
ହୁଁ।
ହୁଁ ତାପରେ ବର୍ଷା ତ ହେଇଥିଲେ ଗୋଡ ତ ହୁଁ। ଗହଳି ତାପରେ ଯୋଉ ବର୍ଷା ସମୟରେ ଯୋଉ କାଦୁଅ ହେଇଯାଏ ଭିତର ଭିଡିଲା ଭାରି କଷ୍ଟ ଗୋଡ ଖାଲି ଖସେ। ମାଡି ଆସନ୍ତି ଲୋକ। ହଁ ହେଲେ ବି ଥରେ ମୁଁ ଟାଣିଚି। ବଳଭଦ୍ରଙ୍କର ଆଉ ପ୍ରବେଶ କରିପାରିଲିନି।
ହୁଁ ହୁଁ।
ମାନେ କଷ୍ଟ ଟା ଜଣା ପଡିବ ମାନେ କଣ କହିଲେ ସେଇଠି ଏତେ ଜଣା ପଡିବନି। ପଛରେ ଜଣା ପଡିବ କଷ୍ଟଟା।
ହୁଁ ହୁଁ। ମାଡ଼ି ଆସନ୍ତି ଟା ସେ ଲୋକ ଗୁଡାକ ସେଇଟା ବେଶୀ ଆଉ। ହୁଁ। ଲେଟ୍ ନାଇଟ ରେ ଯିବୁ ଭଲ।
ହୁଁ।
ଆଉ ଏ ଯୋଉ ଆଡପ ମଣ୍ଡପର, ଆଡପ ମଣ୍ଡପ ଯା ଯାଉନାହାନ୍ତି ଆଉ, ମୁଁ କହିଲି ମାଉସୀ ମା ଘରେ ଥିଲା ବଳେ ଯାଉନାହାନ୍ତି ଆଉ?
ନା। ଏବେଠୁ ତ ଆ ଆସ୍ତେ ଆସ୍ତେ ଜାମ୍ ହବ ପୁରୀ ଆଉ ନୁହଁ?
ହଁ ହଁ, ଏପଟେ କେତେ ବାଟ ଗାର ବଙ୍କା ଟଙ୍କା ହେଇ ଗଲାଣି। ଆମେ ତ ସେଇଠୁ ବଳଗଣ୍ଡି ଛକ ଠୁ ଚାଲି ଚାଲି ଗଲୁ ଯେ କହିବାକୁ ନାହିଁ ଆଉ।
ହୁଁ।
ସବୁ ଛାଡୁ ନାହାନ୍ତି ଆଉ। ଯାହା ବି ଯୋଉ ପଟେ ବି ଗଲେ ମତେ ବଡଦାଣ୍ଡ ବାଧ୍ୟ ଯୋଉ ବାଟେ ପଶି ଲେ ବାହାରିବ ବାଧ୍ୟରେ ଆଉ କଞ୍ଜଷ୍ଟେଡ୍ ଟିକେ ନା କଟକ ଭଳିଆ ଟିକେ କଞ୍ଜଷ୍ଟେଡ୍ ରାସ୍ତା ଗଳି କନ୍ଦି ଗୁଡା ବେଶୀ।
ହୁଁ ହୁଁ। ଆଉ ଗୋ ହୁଏ ଜାଣିଚନ୍ତି ଯୋଉ କରମଳା ଯାତ୍ରା ଜାଣିଚନ୍ତି?
କର
କରମଳା ଯାତ୍ରା।
ନା ନା ମୁ ଜାଣିନି ସେଇଟା କେ ଓ ହୋ ହୋ ଅଭିରାମ ପରମହଂସ।
ଜାଣିଚନ୍ତି?
ଓ ହ ନା ନା ବ୍ରହ୍ମଗୀରି ତ ଜାଣିଚି ସେଇ ଅଭିରାମ ପରମହଂସ ବୋଲି ସେଟା ମୁଁ ଆଉ ଜାଣିନି।
ହୁଁ ସେଇଟା ବହୁତ୍ ସେଟାରେ ବି ଲୋକ ବହୁତୁ ହୁଅନ୍ତି ବଢିଆ ସେଠି
ହଁ ହଁ।
ସେ ଜାଗାଟା ବି ବଢ଼ିଆ ଜାଗାଟା ସେ ମଠ ଟାଇପ୍ ର ହେଇଚି। ହରିଣ ଥିବେ ମାଛ ଥିବେ ବଢିଆ ବଢିଆ ସେ ଯାଗାରେ ମୟୂର ଥିବ।
ହଁ ହଁ। ଆରେ ଆରେ ମୁଁ ଜାଣିଲି ମୁଁ ଏଇଟି ଏପଟେ ବେନୁପଡା ଗାଦି ମଠ ଏଡାକ ଜାଣିଚି।
ହୁଁ।
ସେଟା ଆଉ ଜାଣିନି। କମ ଡେଟ୍ ଲାଇନ୍‌ ନା?
ଆଉ।
ଭଞ୍ଜନଗର ନାଥ ସେଟା ଆଉ। ଉଁ ମାଛ ଫାଛ ନେଇ କି ଖାଆନ୍ତି।
ରା ରାତି ଟାଇମିରେଯାହା ଟିକେ ଫ୍ରି ହେଇ କଥା ହେବ କିନ୍ତୁ ସେଇଟା ବି ହେଇପାରୁନି ଇଆଡେ ଦିନରେ ବି
ଏଇଟା। ହଉ ଆଉ ଯାଆନ୍ତୁ ଆଣି ମାଛ ଫାଛ ପାନି ଫିକର କରନ୍ତୁ ଆପଣ ଆଉ। ମୁ ଯାଏ ଆଉ ହଉ ହ। ହଉ ଠିକ ତାହା ହେଲେ ହଉ ହଉ ରହିଲି।
ରହିଲି।
କାଟିଦିଅନ୍ତୁ।
ଇଏ କଣ ଘୁଘୁଡିମାରୁ ଛି। ଆଳୁ ଚୋପା ଛଡେଇ